ଉଁ।
କଣ କରୁଚ?
ଏଇଠି ବସିଥିନି ଆଉ ଏଇ ମୁଣ୍ଡ ଫୁଣ୍ଡ କୁଣ୍ଡୋଉ ଥିନୁ।
ଓହୋ। ଏଇ ବର୍ଷା କେମିତି?
ହଁ ଲୋ ଜୋରରେ ମେଘ ହେଲା ଆସିକି।
ଏପଟେ ତ ଜୋରେ ସେମିତି ହେଇଥିଲା ଏଇ ତ ଟିକେ ଛାଡିଛି।
ହଁ ଏଇନା ଏଇ ଛାଡିଚି ଅଳ୍ପ ଟିକେ ଝିପି ଝିପି ପକଉଚି।
ଏବେ ବି ଟିକେ ଛାଡିଚି ପା ସେତେ ବେଳେ ଫୋନ୍ କରିଥିଲେ। ହଁ ଘଡଘଡ଼ି ଘଡଘଡି ମାରିବା ଷ୍ଟାର୍ଟ ହେଲା। ହଁ ବନ୍ଦ କରଲ। ଷ୍ଟାର୍ଟ ହେଲା ଘଡ ଘଡି ମାରିବା।
ହୁଁ ହଁ ପା ସେତେବେଳେ ହେ କସିକି ଜୋର ଘଡ ଘଡି ମାଇଲା କହିଲା ରଖିଦେ ଏଇନା ଫୋନ କରନା ଆଉ ପଛରେ କରିବୁ କେତେ ବେଳେ?
ଆଉ କଣ ଖାଇଥିଲ?
ଏଇ ଘଷିପୁରା ଟିକେ ବ୍ୟାଙ୍କ କୁ ଯାଇଥିନି ଦିନରେ।
ହଁ।
ହ ସକାଳେ ଖାଇଥିନି ଚା- ଚୁଡା ବିସ୍କୁଟ ଖାଇଦେଇଥିନି ଚା ରେ ଚୁଡ଼ା ପକେଇ ବିସ୍କୁଟ ପକେଇକି ଖାଇ ଦେଇଥିନି। ଆଉ ବରା ତ ତରକାରୀ ଖାଇଥିଲି ତିନିଟା ପରେ ତାପରେ ବ୍ୟାଙ୍କକୁ ଯାଇଥିଲି ବ୍ୟାଙ୍କକୁ ରୁ ଆସିଲା ପରେ ଲସି ପିଇନୀ।
ହଁ।
ଲସି ପିଇଦେଇକି ପଳେଇ ଆସିଥିଲି ଏଠି ଆସିକି ଭାତ ଡ଼ାଲି
ହୁଁ।
ଆଳୁ ଭର୍ତା ଭଜା ଆମ୍ବ
ଆମର ଆଜି ନନାହର ନନାହର ବିରିୟାନି କରିଥଲେ।
ହୁଁ।
ହଁ ଡାକିଲେ ଖାଇଆକୁ। ଚିକେନ ବିରିୟାନୀ କରି ଡାକିଥିଲେ ଆମକୁ। ଏରା ମୋର ଖାଇଲି ଯାଇକି ହଁ ତାଙ୍କର କରିଥିଲେ।
ହୁଁ ରାତିକି ଫୁଣି କଣ କରିବ ତା ନାଗି।
ଗାଧୁଆବେଳେ କରିଥିଲି ଆମର ବାପା ବୋଉ କିଛି ଖାଇବେନି ବା।
ହଁ ଆଜି କି ବାରେ କିଲୋ?
ବୁଢ଼ା ହେଲେ ବି ବାପା ସାନରେ ଜିବେନା।
କଣ?
ଆର ଜଣକ ଯିବେ।
ଆଜି।
ହଁ ସେଠି ଖାଇଦେଇ ଆସିବେ ଯୋଉ
ହଁ ହଁ।
ଆଉ ବୋଉ କଣ ବୋଉ ଖାଉ ନାହିଁ ଆଉ ଯୋଉ ଚିକେନ ଫିକେନ୍ ଖାଉନି ଯାହା ମାଛ ଖାଇବ ଖାଲି।
ହୁଁ।
ହଁ।
ଖାଲି ମାଛ
ହଁ ହୁଁ।
ସେଠି ତ ଖାଇ ଦେଇଥିଲୁ ଗାଧୁଆ ଖାଇବା ଟା ମେନ ପଳେଇଛି ଆଉ ରାତିି ରୁଟି ଯାହା ଖାଇଦବ ଟିକେ ସଇଲା ଆଉ କଣ
ହଁ।
ଖାଇବା ଟା ମେନ୍ ଖାଇବା ସମସ୍ତ ଜାଣିବୁ। ଆଉଥର ଯିଏ ଗୋଟେ ବକ୍ତ ଖାଉ ଯିଏ ଗୋଟେ ବକ୍ତ ହଁ
ଖାଇଦେବ ମୁଁ ଯାଇକି ଖାଇଦେଇକି ଆସିମି
ଆଉ ର ଯିଏ ଗୋଟେ ବକ୍ତ ଧର ଖାଉଛନ୍ତି ଗାଧୁଆ ବେଳ ଖାଇବା ଟା ତାଙ୍କର ମେନ୍ ନା ଆଉ।
ହୁଁ ରାତିରେ ଖାଇଲେ ଖାଇ ନହେଲେ ନାହିଁ।
ଖାଇବୁ ନା ରାତିରେ ସେମିତିର ସନ୍ଧ୍ୟାବେଳେ ଯା ଖାଇଥବୁ ଆଉ ରାତିକି ଯାହା ଟିକେ ଖାଇଦେଲୁ ରୁଟି ପଟ ଦିପଟ ଖାଇଦଲୁ ଶଇଲା ହେଇଆ
ରାତି ଟା ଖାଇବାକୁ ଇଚ୍ଛା ହୁଏନି ମତେ
ହଁ ସେ ତର ସନ୍ଧ୍ୟାରେ ଯାହା ଟିକେ ଖାଇଦେଇଛୁ ନା ଆଉ ରାତି ମନ ଯେ ଟିକେ ଟିକେ ନାକୁ କଣ ଖାଇଦେଲୁ ସୋଇ ପଡ଼ିଲୁ ଏଇଆ।
ସେଉ ଇଚ୍ଛା ହବନି ମତେ ଖାଇବାକୁ ନିଦ ତ ଆସିବ ଶୋଇବ କେମିତି
ହଁ।
ହଁ। ହୁଁ।
ବର୍ଷା କମିଲାଣି ନା ବର୍ଷା କମିଲାଣି ନା?
ହଁ ସେମି ଟିକେ ଟିକେ ପକୋଉଛି ତା ଉପରେ କମୁଛି କାଇଁ ପୁରା କୋଉଠି ଏ ତ ଗାଧୁଆଳୁ ଆଜି ପୁରା ଆଜି ଭଲ କିନ୍ତୁ ପାଗ କରିଥିଲା।
ହଁ।
କାଉଁଳିଆ କାଉଁଳିଆ ପାଗ ଥିଲା କିନ୍ତୁ ଗରମ ଲାଗୁଥିଲା ଆଉ ଗାଧୁଆଲେ ଖାଲି କହିବୁ ସେ ଆଜି ଶୋଇଚି ଆଉ।
ଦିଟାବେଳୁ ଷ୍ଟାର୍ଟ କରିଦେଲାଣି।
ହଁ ପା।
ଆମର ଆଜି ଆଜି ରଡ଼ ରଜ ବାଟୁଆ ହବ ଛକରେ।
ଆଁ ହଁ।
ରଜ ବାଟେଇଯିବା ନୂଆ କହୁଥିଲା ଯିବା ଟିକେ ବୁଲିକି ଆସିବା ମୁଁ କହିନି ଦେଖେ କଣ ହୋଉଛି?
ଜଳେଇବ ଟିକେ ବୁଲିକି ପଳେଇ ଆସିବ କଣ ହେଲାକି। ସେ ଅନିବା ପାଲୋ କୋଉଠି ଥିଲା ଆସିଚି ବୋଧେ।
ଅନିମା?
ହଁ।
ନା ସେ ଘରେ ରହୁଛି।
ତାହେଲେ ମଝିରେ କୁଆଡେ ଯାଇଥିଲା ପା?
ନା ନା ସେ ଘରେ ରହୁଛି ନା।
ଓହୋ।
ଯାଇନି। ଏଇ ଖାରବେଳରେ ପଢ଼ୁଥିଲା ଏଇନା ଅଛି ଘରେ।
ଆଛା କଣ ପଢ଼ୁଥିଲା କି ଏଇନା?
ପ୍ଲସ ଥ୍ରି କରୁଥିଲା। ସାସଂକ୍ରିଟ ସାସଂକ୍ରିଟ ଅନର୍ସ ନା କଣ।
ପ୍ଲସ୍ ଥ୍ରୀ କରୁଥିଲା?
ହଁ।
ପ୍ଲସ୍ ଥ୍ରୀ ଶାଳପଡାରେ ଅଛି କିିଲୋ?
ପ୍ଲସ ଥ୍ରି ନାହିଁ ନା ସାଳପଡ଼ା ରେ।
ପ୍ଲସ ଥ୍ରି ଅଛି।
ହଁ ପ୍ଲସ ଟୁ ଅଛି ପ୍ଲସ ଥ୍ରୀ ଅଛି।
ହଁ ହଁ।
ହୁଁ।
କି
ଏଇ ବର୍ଷ।
ହୁଁ ହେଲା।
ମୋ ଝିଅ ଟାର ସରିଲା ନା।
ଝିଅଟା?
ତମ ଝିଅର ଯା ଭାଇଙ୍କ ଝିଅର।
ହଁ।
ହେଲାଣିନା?
ଏ କଣ? ତାରପା ଏଇ ଯୋଉ ପ୍ଲସ ଥ୍ରୀ ଆଡମିସନ କରିଥିଲା ବରପଦାରେ ତାର ଏଇ ଯୋଉ ଶାଳପଡାରେ ପଢୁନଥିଲା କି ପ୍ଲସଟୁ ଟା ପ୍ଲସ୍ ପ୍ଲସ ଟୁ ଟା ପଢୁଥିଲା ତାର ଟିକେ ମାର୍କ କମ୍ ଆସିଲା।
ସାଇନ୍ସ୍ ନେଇଥିଲେ ପା।
ଉଁ।
ସାଇନ୍ସ୍ ନେଇଥିଲେ ପା।
ହଁ।
ହୁଁ।
ମାର୍କ କମ୍ ଆସିଲା ଯେମିତି ତାର ପୁଣି ଆଉ ବୋଧେ ଶାଳ ପଡା ହେଲାନିକି କଣ ବରପଦାରେ ପ୍ଲସ ଥ୍ରୀ ଆଡମିସନ କରିଥିଲା।
ବରପଦା ତ ଅଧିକ ମାର୍କ ନିଏ ଶାଳପଡ଼ା ଅପେକ୍ଷା। ଆଉ ତାହେଲେ ବରପଦା ହେଲାନି। ବରପଦା ହେଲାନି ଏଇ ବରପଦା ହେଲାନି ଶାଳପଡା ହେଇଥିଲା। ତାପରେ ଶାଳପଡାରେ ସ୍ଲାଇଡ ଅଫ୍ କରିକି ଆଣିଥାନ୍ତି ଆଉ ଆଣିଲି ନାହିଁ ପୁଣି ପଛରେ ହଇରାଣ ହେଲି।
ଓହୋ ଆଉ ସେ ବରପଦାରେ ଆଡମିସନ କରିଥିଲା? ହଁ ତାପରେ ତ ତାର ଏନ୍ ଏମ୍ ପକେଇଥିଲା ଏନ୍ ଏମ୍ ହେଲା ଯେମିତି ପଳେଇଲା ଆଉ। ଏଠି ପ୍ଲସ ଥ୍ରୀ କଲାନି।
କହୁଥିଲେ।
ହୁଁ ପୁରୀରେ ଏନ୍ ଏମ୍ କରୁଚି ଏଇନା।
ଓ ହୋ ଗଲେନି। ସାଇନ୍ସ୍ ତ ଥିଲା ଶୁଣ ସାଇନ୍ସ୍ ଥିଲା। ଜୁନିଅର ଯିଏ ଏନ୍ ଏମ୍ ଟା ଦେଇଥାନ୍ତ।
ହେନ୍ ପାଇଁ ଆ ବୋଧେ ମାର୍କ ହେଲା ନି କି କଣ ହେଇଥିବ।
କଣ ହେଇଥିବ ଆଉ ଯିଏ ସାଇନ୍ସ୍ ନେଉଛଚି ମାନେ ଯି ଏନ୍ ଯି ଏନ୍ ଏମ୍ ନେଇଥିବ ମାନେ ଭଲ।
ଥିଲା ମେଟ୍ରିକରେ ରହିଲା ନା ଅଠାଅଶୀ ପର୍ସେଣ୍ଟ୍। ଆଉ ଧର ପ୍ଲ ଟୁ ରେ ଜମା ପଞ୍ଚାବନ ନା ଷାଠିଏ ପରସେଣ୍ଟ ଜମା ରହିଲା।
ସେଠି କମ୍ ରହିଲା।
ହଁ ମାର୍କ ବୋହୁତୁ କମିଗଲା। ପ୍ଲସଟୁ ଟାରେ। ଆଉ ପ୍ଲସଟୁ ଟା ଆଉ ଟିକେ ମାର୍କ ରହିଥାନ୍ତା ଯାହା କରିଥିନେ କଣ ହେଇ ପ୍ଲସ ଟୁ ଟା ମାର୍କ ଟା ବହୁତ କମିଗଲା ହୁଁ। ହଁ ସେଠି ମାନେ ଆଉ ଟିକେ ମାର୍କ ରଖିଥିଲେ ତୁ ଯାହା ପକେଇଥିନେ ବି ନେଇଥାନ୍ତା। ପୁରି ପ୍ଲ ମେଟ୍ରିକ ପ୍ଲସ ଟୁରେ ସମାନ ସମାନ ରହିଗଲା
ହୁଁ।
ତାହାନେ ବହୁତ ଭଲ। ହେଲେ ତୁ ଅଠାଅଶୀ ରହିଥାଆ ପ୍ଲସ ଟୁ ରେ ଅଠାଅଶୀ ପରସେଣ୍ଟ ରଖିଥାନ୍ତୁ ଯୋଉଠି ଯାହା ପକେଇଥିନେ ପାଇଥାନ୍ତୁ।
ହଁ ଅଧିକା ମାର୍କ ଥିଲା ନା।
ହଁ।
ଆମ ସାଇନ୍ସ ନଥିଲା ନା ଜି ଏନ୍ ଏମ୍ ରେ ଭଲ ହେଇଥାନ୍ତା।
ହଁ। ଆଉ ଏମିତିରେ କମିଗଲା ନା ମାର୍କ ଟା ଆଉ ହେଲାନି କି କଣ ବୋଧେ ପକେଇଥିଲା ନା କଣ ଜି ଏନ୍ ଏମ୍। ହେଲାନି ଏନେ ମେ ହେଲା କି କଣ ପଡିଲା ଆଉ।
ଅ ହଁ ମ ହଉ।
ହୋଉ।
ଜି ଏନ୍ ଏମ୍ କଣ ଟିକେ ଷ୍ଟାଫ୍ ନର୍ସ ପାଇଁ।
ହୁଁ। ତାପରେ ପୁଣି ଏନେ ମେ ପରେ କଣ କହୁଛି ତ ଜି ଏନ୍ ଏମ୍ ପଢିମି ବୋଲି ତାର କଣ କରିବ କେ
ଯୋଉଟା ପଢ଼ିବା ଭଲ। ସେଇଟା ଉପର୍ ଲେବୁଲ ଟିକେ ଏ ଏନ୍ ଏମ୍ ର। ହଁ।
କଣ ଆସିବ କଇଲୁ?
ଓପର୍ ଲେବୁଲ୍ ଟିକେ।
ହଁ।
ଷ୍ଟାପ ନର୍ସ।
ହଁ ହଁ।
ଏ ଏନ୍ ଏମ୍ ମାନେ ନର୍ସ।
ହୁଁ।
ହୁଁ।
ଏଇ ଜି ଏନ୍ ଏମ୍ ଟା ବି ଯୋଉଠି ରହିବୁ ଟିକେ ଭଲ ପଇସା ଟିକେ।
ହଁ ଏବେ ବି ଏଇନେ ପ୍ରାୟ ସମସ୍ତେ କରୁଚନ୍ତି କୋଉ ଗାଁ ରେ କରୁନାହାନ୍ତି ବୋଲି କହିବୁନି ଆମ ଗାଁ ରେ। ଅଧା ରୁ ଅଧେ ଛୁଆ ମାନେ ଏ ଏନ୍ ଏମ୍ କରୁଚନ୍ତି।
ହଁ ହଁ।
ଆମ ଗାଁର ଆଡରେ ଆଉ କୋଉ ଗାଁ କଥା କଁ କ ଆମର ଗାଁ ଗୁଡ଼ା ଅଧାରୁ ଅଧେ ଖାଲି ଏ ଏନ୍ ଏମ୍ କରୁଚନ୍ତି।
କଣ ପାଇଁ?
କଣ ପାଇଁ କେଜାଣେ ପ୍ରାଏ ଅଧାରୁ ଅଧେ ଏ ଏନ୍ ଏମ୍।
ହଁ ହଁ।
ଯା କତିରୁ ଶୁଣିବୁ ଏ ଏନ୍ ଏମ୍ କରିଚି ଜି ଏନ୍ ଏମ୍, ଜି ଏନ୍ ଏମ୍।
ହେ ବେଶୀ ଯାହାର ବି ନଲେଜ ନୁହଁ ସେ ଏନମ କରିଦେଇକି ଯୋଉି ଜା ରହି ବେ ପାଞ୍ଚ ସାତ ହଜାର ଟଙ୍କା ପାଇବେ ଏଇଆ ଆଉ।
ଆମ ଗାଁରେ ଦି ଜଣ ଅଛନ୍ତି ବରପଦରେ। ହଁ ବରପଦରେ ଆମ ଗାଁରେ।
ଯଉ ଗମେଣ୍ଟରେ ନା ପ୍ରାଇଭେଟ ରେ?
ଏଇ ବପଦା ଗମେଣ୍ଟ ରେ।
ଅ ହଁ।
ସେ ଯୋଉ ପଢୁଥିଲେ ତାପରେ ଏନା ଅଛନ୍ତି।
ଓହୋ ଗମେଣ୍ଟ ରେ ତ ରହିନେ ବି ଭଲ
ଡେଲି ଯିବା ଆସିବା କରୁଚନ୍ତି।
ହୁଁ ହୁଁ।
ଭଲ ଜେ ବହୁତ କଷ୍ଟ ସେଟା ମାନେ ବହୁତ କଷ୍ଟ। ଇଞ୍ଜେକସନ ଫୋଡିବୁ ସେ ଆଖିି ବୁଜିକି। ମତେ ଭାଇ ମାନେ ମତେ ଭାଇ ଡର ମାଡ଼େ।
ଆଉ କହିଲୁ ଏଟା ଯେତେବେଳେ ଶିଖିବ ସେତେବେଳେ କଷ୍ଟ ଲାଗିବ ଏଇଆ।
ଓହୋ।
ହଁ ସବୁ ଜିନିଷ ସେଇଆ ପଢା ଟା ସେଇଆ ନୁହେଁ କି।
ହଁ କଷ୍ଟ କରି କରି ଗଲି।
ମୋ ଝିଅ ମୋଝିଅଉ ଆଉ ଅଷ୍ଟମ ନବମ ଯେମିତି ପିଲା କହିଲା ହଁ ହଉଛି ଦଶମ ପ୍ଲସ୍ ଟୁ କରିସାଇଲେ ଏଁ ଡାକ୍ତରୀ ପଢ଼ବି ମୁ ହେଲା ହେଁ ହେଁ ତାଙ୍କର୍ ତାଙ୍କ ଯୋଉ ସାର୍ ମ୍ୟାଡାମ୍ ଜଣେ କହିଲେ ଆଉ ମୋ ଡାକ୍ତରୀ ଆଡମିସନ କରିଥିନି ଯୋଉ କଣ ହଁ ବେଙ୍ଗ କାଟିବେ ଜିଟି ପିଟି କାଟିବେ ଯେମିତି ସେଇରକମ୍ କଉ ଗଲେ, ହଁ କାଟି କାଟି କାଟିକି ଯେମିତି ସିଲେଇବାଟା କହିଲେ। କାଟିକି ତାକୁ ସିଲେଇ କରିକି କଣ ଦେଖନ୍ତି ହେରକ
ହଁ ହଁ ଯିଏ ନେବରି ସେମିତି କାଟିକି ଦେଖେଇବେ।
ହୁଁ ନା ହଁ ସେଇଟା ଆ ମ୍ୟାଡାମ୍ କହିଲେ।
ହୁଁ,
ମ୍ୟାଡାମ୍ ଯେମିତି କହିଲେ ସିଏ ହଉଛି ହୁଁ ବାଲେ ସେ ତାଙ୍କ ମ୍ୟାଡାମଙ୍କୁ କହିଲେ କହିଲେ ମୁଁ ସେଇଦିନଠୁ ହଁ ପୁଣି ଜୋରେ ବନ୍ଦ କରିଦେନି ସେଟାକୁ ର ବିଡି ଗନି,
ହଁ
ସେ ସେଇଟା ମୁଁ ଧରିମି କ ଆମ ସାଙ୍ଗ ମାନଙ୍କୁ କହମି କାଟିକି ଦେଖେଇଦେବି ତାପରେ ମୁଁ ବିଡି କଲି ମୋ ଝିଅ ତାର କଣ ଭାବ୍ ପିଲା ଖେଳି ସେଇଦିନରୁୁ ସେଇନ ବି ଆଉ ସେ କଥା କହୁନି ମୁଁ ଡାକ୍ତର ପଢ଼ିବି ବୋଲି। ହଁ ବା,
ମୁଁ ଶୁଣିକି ପୁରା ଡରି ଯାଇଛି ଆଉ
ମା ଘରେ ପଢ଼ିବି ନି।
ଆ ସେ କଣ କରଦ ଭିଡି କରିବ
ନାଲୋ ତାର ସେ ଟିଚର ନାଇଁ ଯମା ମନା କରୁଛି ସେ ତା ବୁଝୁନି ଜମାରୁ। ନା ଏଟା କଣ କରିବ କେଆନି? ପଢ଼ି ସାରୁ ଆଗେ ଦଶମ ଯାଉ ଦେଖିବା।
ସେ ଆଉ କଣ ପଡିି଼ପାରିବନି ନା କଣ?
ହଁ ପଢ଼େଇ ପାରିବନି କଣ ଲାଗି କିନା
ସେୟା
ତାପରେ ସବୁ ଛୁଆର କଣ ମାନେ ଏତେ ସବୁ ଗୋଟେ ତମ ଯ ପାଠ ପଢି଼ଥିଲେ ବି ସମସ୍ତେ କଣ ପଢ଼େଇ ପାରିବ ବୋଲି ମାନେ ଅଛି କି?
ନା ତ ପଢ଼େଇ ବାଟା କଣ କଷ୍ଟ କି ଛୁଆଙ୍କ ସାଙ୍ଗରେ ମିଶିକି ପଢ଼େଇବା ଟା? ନା ବେଶୀ ଛୁଆଙ୍କ ସାଙ୍ଗରେ ମିଶିକି ବୁଝେଇବା ଟା କଷ୍ଟ ମିଶିବା ଦରକାର ଛୁଆଙ୍କ ସାଙ୍ଗରେ।
ହଁ ହଁ କଣ କରିବ ଦେଖି ଆଗେ ଏଇଟା ପରୀକ୍ଷା ଦେଇକି ଆଗେ ମାର୍କ ରଖୁ ତାପରେ ଦେଖାଯିବ।
ହଁ ଦେଖିନା ଅଛୁ ତ।
ହୁଁ
ଯାଉ
ହୁଁ ସିଏ ଯୋଉଡା କବୁଛି ମତେ ପସନ୍ଦ ଆଗୁନି।
କ କହୁଛି କି?
ଏ କଣ ଆଗତରେ ଖାଲେ କହିବୁ ହୁଁ,
ହଉ ନା ମୁଁ ଜାଣିଥିବ ମୁଁ କହିଁ କାହା କିଛି କହିନି
ସେ କହୁଛି ମୁଁ ଇଞ୍ଜିନିୟରିଂ ପଢି଼ବି।
ହୁଁ-ହୁଁ,
ମତେ ହେଗୁରାକ ପସନ୍ଦ ନୁହେଁ ଏଗୁରାକା ଝିଅଛୁଆ ନା ପୁଅଛୁ ହୁଁ। ପୁଅ ଛୁଆ ହେଇଥାନ୍ତା କି?
ହଁ ଝିଅ ଛୁଆଙ୍କ ପାଇଁ ଇଞ୍ଜିନିୟରିଂ ନୁହଁ।
ହଁ ବା
ଆହୁରି ଭଲ ଭାଇ
ସେମିତି ଆଜିକାଲି ତ ତାର ଝିଅ ଛୁଆ ସବୁ କଥା କଲେଣି। ହେନା କିନ୍ତୁ ମ ତ ପସନ୍ଦ ଲାଗୁନି ହେଗଡ଼କ। ଛୁଆ କୋଉଠୁ ଯାଇକି ରହିବ କଣ କରିବ ପଢିବ ମତେ ପସନ୍ଦ ଲାଗୁନି ଜମ।
ବେସି ଟିଚର ଲାଇନ୍ ଟା ମାନେ ପାଖାପାଖି ରହନି।
ମେ ତାର ଯାହା କରିବ ଆଉ କନ କଇଲୁ କନ କଇଲୁ।
ଡିଷ୍ଟ୍ରିକ୍ଟ ଭିତରେ ରହେ।
ହୁଁ ହୁଁ ତାପରେ ସେ ଟିଚର ଲାଇନ ବି ସେ କହୁଚୁ ସୁନା ତୁ ଧର ସିଟି ଦି ବର୍ଷ ପଢ଼ିବୁ ସେଇଡା ନାଇଁ ବିଡି ତିନି ବର୍ଷ ପଢିବୁ।